ହାଲୋ।
ହାଲୋ ବନ୍ଧୁ ନମସ୍କାର।
କେମିତି ଅଛନ୍ତି? ନମସ୍କାର ନମସ୍କାର।
ହଁ ଡାଉନ୍ ଠିକ ଠାକ ଅଛି। ଆଉ ଟିକେ ଦେହ ଭଲ ନଥିଲା। ଜର ଥଣ୍ଡା ହେଇଯାଇଥିଲା ଆଉ। ଔଷଧ ଖାଇଲା ପରେ ଭଲ ଅଛି ଆଉ।
ଆଚ୍ଛା।
ଆଉ ଏଇନା କଣ କରୁଥିଲ?
ମୁଁ ଯାଇଛି ରଜ ମ କଟେଇବା ପାଇଁ ମାମୁଁ ଘରକୁ
ହଁ ଏଇନା କଣ କରୁଛ?
ଘରକୁ ଆସିଲି।
ଆଚ୍ଛା।
ଆଉ ଆପଣ କଣ କରୁଛନ୍ତି?
ହଁ ଶୋଇଥିଲି ନା ଉଠିକି ନା ଆଉ ଟିକେ ଏମତି ରୋଜଗାର ଫୋଜଗାର ବିଷୟରେ ଭାବୁଥିଲି। କେମିତି ହବ ଆଉ
ଏମିତିରେ ଭାବୁଛନ୍ତି?
ଆଉ ରୋଜଗାର କେମିତି ହବ ଆଉ?
ପଢା ପଢି ସରିଲାଣି, ପଢା ପଢି କେତେବେଳେ କରୁଛ ତମେ?
ପଢାପଢି କରୁଛି ଭୋରୁ ଉଠି କରିଛି ସାନ୍ଧ୍ୟା ବେଳକୁ ହବ।
ଆପଣଙ୍କର ପରୀକ୍ଷା ସରିଲାଣି?
ହଁ ପରୀକ୍ଷା ସରିଲା ପାଞ୍ଚ ଦିନି ହବ।
ପରୀକ୍ଷା ସରିନି?
ହଁ ସରିଗଲାଣି ପାଞ୍ଚ ଦିନି ହବ ସରିଗଲାଣି।
ପାଞ୍ଚ ଦିନ ସରିଲାଣି ଆଉ ପରୀକ୍ଷା ଅଛି କି ଦବାରେ?
ହଁ ଆଗକୁ ଅଛି ଅଗଷ୍ଟ ସେପ୍ଟେମ୍ବର ଆଡକୁ ଅଛି ଦିଟା ଦବାରେ
ଆଉ କେତେ ବର୍ଷ ଦବ?
ଦଉଛି ତ ନହେଲା ଯାକେ ଦଉଛି ଆଉ
ଆଚ୍ଛା।
ଆଚ୍ଛା। ଆଉ ଦେହ ପା ଭଲ ଅଛି?
ଦେହ ପା
ହଁ।
ହୁଁ, ଦେହ ପା ଭଲ ଅଛି।
ଦେହ ପା ଭଲ ଅଛି ଆଉ ମତେ ଟିକେ କହିଲ ଟିକେ ଯୋଉ ଉପମାଟା କେମିତି ବନିବ ଟିକେ କହିଲ?
ଆପଣ ଉପମା ବନେଇବା ଶିଖିନାହାନ୍ତି?
ନା, ମୁଁ ଶିଖି ନାହିଁ।
ଆଚ୍ଛା, ଆଉ କଣ କଣ ଶିଖିନାହାନ୍ତି?
ଏ ଏଇନା ଉପମାଟା କୁହ ଆଉ କଣ ଶିଖିନି ଅଲଗା ବେଳେ ପଚାରିବି ଆଉ
ଆପଣ ତ କିଛି ବି ସିଖି ନାହାନ୍ତି ମତେ ଲାଗୁଛି। ଆଛା ଠିକ ଅଛି ଆଛା ଠିକ ଅଛି ସବୁ ଦରକାର ନା। ଉପମା ମୁଁ ଆପଣଙ୍କୁ ଶିଖେଇବି ଆପଣ ମତେ ହାତରେ ବନେଇକି ଦେବେ।
ହଁ, ମୁଁ ଦେବି ଆଉ
ଇଣ୍ଡକ୍ସନରେ।
ହ ହଉ ହଉ ହଉ କୁହ କେମତି ହବ ତିଆରି କେମିତି ହବ କୁହ?
ଫାଷ୍ଟେ କାଟିବ ହୁଁ ହୁଁ ପରିବା ଫାଷ୍ଟ ଟିକ୍ ଟିକ୍ କରି କଟାଯିବ।
ଆଚ୍ଛା।
ଗାଜର ଆଳୁ ଯଦି କଣ ପସନ୍ଦ ପକେଇବେ ନହେଲେ ନାଇଁ ଗ୍ରୀନ୍ ମଟର
ହୁଁ ହ ବି। ଆପଣଙ୍କ କୋବି ଏମିତି ପ୍ରାୟତ ଝୁଡଙ୍ଗ ଏଇ ଟାଇପର ସବୁ ଜିନିଷ ପଡେ। ଥିବ ପକେଇବ ଯଦି ନଥିଲେ ବି ସେମିତି ସାଧାରେ ବି କରିହବ ଏକ ସାଇଜର ସବୁ କ କଟା ହବ ତାପରେ ପିଆଜ କଟା ହବ ତେଜ ପତ୍ର ଭ୍ରୁସଙ୍ଗ ପତ୍ର ତା ଆଗ ସୁଖିଲା ଲଙ୍କା ହୁଁ ତ ଏତିକି ଦରକାର ଜିନିଷ। ତାପରେ ତ ସୁଜିକି ଭାଜିବ। ତାପରେ ଘିଅ ପକେଇବ। ସୁଜି ଭାଜି କାଢିବ। ତାପରେ କଡେଇରେ ଘିଅ ପକେଇବ କିମ୍ବା ତେଲ ପକେଇବ ଲଙ୍କା ପକେଇବ। ଫୁଟଣ ପକେଇବ। ତାପରେ ପିଆଜ ପକେଇବ। ତା ସବୁ ସ ଉମ୍ ପରିବା ସବୁ ପକେଇବ। ଟିକେ ଭାଜିକି ପାଣି ଦବ। ପାଣି ଟା ଦେଖିକି ଦବ ଯେତିକି ଦରକାର। ତାପରେ ସୁଜି ଟିକେ ଘାଣ୍ଟ ଫୁଟେଇବ ଆଉ କଣ? ଟିକେ ପାଣି ମରିଗଲା ପରେ ଘୋରେଇ ଦବ। ଗ୍ୟାସ୍ ବନ୍ଦ କରିଦବ। କିଛି ସମୟ ପାଞ୍ଚ ମିନିଟ ପରେ ସୁଜି ଟା ପୁରା ହାଲୁଆ ଟାଇପ୍ ର ହେଇଯାଇଥବ। ଲୁଣ ବି ପକେଇବ। ଭୁଲି ଯାଇଥିଲି ଚିନି ଆପଣ ଖାଆନ୍ତି ପକେଇବେ ନହେଲେ ରଂ ସ୍କିପ୍ କର ମାନେ
ଆଚ୍ଛା ଆଚ୍ଛା ଏତିକିରେ ବନିଯିବ। ଏତିକିରେ ବନିଯିବ। ଆଉ କିଛି ବେଶୀ କିଛି କରିବାକୁ ପଡିବନି?
ନାଇଁ ନାଇଁ ବେଶୀ କିଛି କରିବାକୁ ପଡିବନି। ଯଦି ଅଧିକ ପାଣି ଦେଇଯିବ ପାଣି ଦେଇଦବ ତ ସେଠି ଟିକେ ସୁଜି ଟା ଅଧିକ ସିଝି ଗଲେ ଖିରୀ ଟାଇପ୍ ର ହେଇଯିବ ଆଉ। ବା ମେନ୍ ଉପମା ର ମେନ୍ ଟିକେ ପାଣି ଟା ଦେଖିକି ଦବ।
ମୁଁ ପଣା ବନେଇବା ଶିଖିଚି କହିବି କି?
ପଣା ଆଚ୍ଛା। ମୁଁ ଆପଣଙ୍କୁ ଥରେ ପଣା ବନେଇକି ଦେଇଥିଲି ଆପଣଙ୍କର ମନ ଅଛି କିଛି ବର୍ଷ ପରେ?
ଅଁ ହଁ ମୁଁ ପିଇଲା ପରେ ମୋ ମୁଣ୍ଡ ହାଲକା ହାଲକା ଟିକେ ବୁଲେଇ ବୁଲେଇଥିଲା।
ଆପଣ ସେ କଥା କଣ କହୁଚନ୍ତି? ମୁଁ ତ ଭାବିଲି ଆପଣଙ୍କ ପ୍ରଶଂସା କରିବେ ମୋର କି ବହୁତ ଟେଷ୍ଟି ଥିଲା।
ଆ ହଉ ହଁ ହଁ। ଆଚ୍ଛା ଆଚ୍ଛା ହଁ ତ ମୁଁ ପଣା ବନେଇଆ ଶିଖିଚି କହିବି କେମିତି ବନା ହୁଏ।
ହୁଁ ହଁ ନିଶ୍ଚନ୍ତ କୁହନ୍ତୁ।
ପ୍ରଥମ କଥା ହଉଚି ଦହି ଆଗରୁ କରିକିନା ରଖିଥିବେ। ଯଦି ନଥିବ ଆ ତା ଘରୁ ଦେଖିବ କାହା ଘରେ ଅଛି ହେଲା। ଦହି ଆଣିଲା ପରେ ତା ତାଦେରେ ଯେତେ ଜଣ ଲୋକ ସେଇ ଅନୁସାରେ ପାଣି ମିଶିବ। ଚିନି ପକେଇବ। ଚିନି ପକେଇଲା ପରେ ତା ଦେହରେ କଣ ପକେଇବ ନା ନା ଚିନି ପକେଇବନି। ଆମର ଯୋଉ ରାଗୁଆ କରିବୁ ପଣା ଟା। ତା ଦେହରେ ଲଙ୍କାଗୁଣ୍ଡ ପକେଇବ। ଟିକେ ଜିରା ଗୁଣ୍ଡ ପକେଇବ। ଟିକେ ଚାଟ୍ ମସଲା ପକେଇବ। ଚାଟ୍ ମସଲା ପକେଇଲା ପରେ କଞ୍ଚା ଆମ୍ବ ଘିନି ଆଣିବ। ତାକୁ ଛୋଟ ଛୋଟ କରି କାଟିଦବ। କାଟିକିନା ତା ଦେରେ ପକେଇ ଦବ। ପକେଇ ଦେଲା ପରେ ଲେମ୍ବୁ ଦିଟା ଚୁପୁଡି ଦବ। ହେଲା କି ଲେମ୍ବୁ ଦିଟା ଚୁପୁଡିଲା ପରେ ତା ଦେହରେ ବରଫ କିଛି ଥିଲେ ପକେଇଦବ। ବରଫ ପକେଇ ଦେଇ ସାରିଲାପରେ ଆଉ ବରଫ ପକେଇ ଦେଇ ସାରିଲା ପରେ ତା ଦେହରେ ଆଉ ଗୋଟେ ଯୋଉ ଇଏ ଆସୁଚି ପନ୍ଦର ପନ୍ତର ମରିଚ ଗୁଣ୍ଡ ଟିକେ ପକେଇଦେଲେ ଆମ୍ବ ଭଲ ଲାଗିବ। ଆଉ ଗୋଟେ ଜିନିଷ ତା ଦେହରେ ପଡିବ ପୁଦିନା ପତ୍ର ଜାଣିଚନ୍ତି।
ଆଜ୍ଞା କଣ କହିଲେ?
ପୁଦିନା ପତ୍ର ଜାଣିଚ ନା? ନା ନା ପୁଦିନା ପତ୍ର।
ଅ ପୁଦିନା ପତ୍ର ହଁ ହଁ ହଁ।
ପୋଦିନା ପତ୍ର ପକେଇଦେଲେ ତା ଦେହରେ ଗୋଟେ ମାନେ ଇଏ ଗୋଟା ଆସିବ ଅଲଗା ପକାରିଆ ସ୍ୱାଦ ଆସିବ। ପୋଦିନା ପତ୍ର ପକେଇଦେଲେ ସେଟା ହବ ତାପରେ ତାକୁ ବନିଗଲା ଏତିକିରେ ଆଉ। ଆପଣ ମତେ ଯୋଉ ପଣା ଦେଇଥିଲେ ତା ଦେହରେ ଗୋଟେ କଣ ନେଳିଆ ନେଳିଆ ପୋକ ପଡିଥିଲା ବୋଧେ।
ହେଟା ପୋଦିନା ପତ୍ର ଗୁଣ୍ଡ ଥିଲା। ହେଟା ପୁଦିନା ପତ୍ର ଗୁଣ୍ଡ ଥିଲା ଅଧିକ ଟିକେ ରାଗୁଆ ତମୁକୁ ଟିକେ ରା ଗଟା ବା ଆପଣଙ୍କର ମୁଁ ଟିକେ ଚିନି କରିନଥିଲି ତ ପୁଅ ଟଙ୍କ୍ ଙ୍କ ତୋରାଣି ଟାଇପ୍ ର କରିଥିଲି। ଆପଣଙ୍କ ଟିକେ ରାଗ ଟା ହେଇଯାଇଥିଲା ଆପଣଙ୍କ ହେଥିପାଇଁ ଟିକେ
ହଁ ପୁଣି ପୁଣି ପୁଣି ପୁଣି ପଚାରିଲ ଆ ପୁଣି ପଚାରିବି ଆଉ ଦୁଇ
ପସନାଲି ଟିକେ ଆପଣ କହିଲେ ଟେଷ୍ଟ ଲାଗିଲାନି ମୁଁ ଟିକେ ଆଉ ଟିକେ ଅଧିକା ନଙ୍କା ଟା ମୋତେ ଲାଗିଲା ଆଉ ଟିକେ ଅଧିକ ବାଟିକି ଦେଇଦେଲି ଆପଣ ଭାବିଲେ ପୋଦିନା ଭାବିକି ପିଦେଲେ କିନ୍ତୁ ହେରା କଞ୍ଚାନଙ୍କା ଗୁଡା ଥିଲା।
ଆଛା ଆଛା ହଁ ମୋ ମନେ ଅଛି।
ତାଙ୍କ ସାଥିରେ ଏମିତି ମଜା ମାନେ କରନ୍ତି ଆଉ।
ହଁ ଗୋଟା ଗୋଟେ ଜି ଜୀବନରେ କଣ ଗୋଟେ ଜୀବନର ଅନୁଭୂତି ମିଳିଥିଲା ଆଉ।
ସେଦିନ ବହୁତ ମାନେ କ ମ ର ମଜା ହେଇଛି ଆଉ ଆ ପଣା ବହୁତ ପିଆ ହେଇଛି ଆଉ ପଣା ସେବେଠୁ ସେ ପଣା ଭଳିଆ ପଣା ଆଉ ହଉନି ଯେତେ ପଣା ବି କଲେ। ଆଉ ସେମିତି ପଣା ଆଉ କେବେ ହବନି ବି ସେଦିନ ଗୋଟେ ଖୁସିରେ ଗୋଟେ ଭଲ ମିଶି ମାଶିକି କରିଥିଲେ ବୋଲି ଭଲ ଲାଗିଥିଲା।
ଆଛା ମୁଁ ଯୋଉ ଆଉ ମୁଁ ଯୋଉ ମାମୁଁ ଘରକୁ ଏବେ ଯାଇଥିଲି ମୁଁ ସେ ପଣା ବିଷୟରେ ଦିଟା ଛୋଟ ପିଲାଙ୍କୁ କହିଥିଲି। ଦଶମ ଶ୍ରେଣୀ ଛୁଆକୁ ସିଏ ପୁରା ସିଏ ପୁରା ଖୁସି ହେଇକିନା କହୁଛନ୍ତି ଆମେ ଆମକୁ ଟିକେ ଦିଅ କୋଉଠି ମି କୁହ ଇଏ କର ସିଏ କର ଆମେ ଟିକେ ହବୁ ତମ କଲ କଲ କିଛି ନାଇଁ ତମେ ଯାଇ ଆମ ପାଇଁ ସିଟ ଦି ଟା ବୁକ୍ କରିଦେଇଥିବ ଏଠି। ହବ ପାଖ ମୁଁ କହିଲି ସେ ପୁରା ମାନେ ଖୁସି ହେଇକିଁ ପୁରା କହୁଛନ୍ତି ଆ କୋଉଠି ମିଳୁଛି ପୁଅ ଆମର ଏଠି ମିଳୁନି ଆମେ ସେଠି ପଣା କରିବୁ ମୁଁ କହିଲି ହସ୍ ହାଲୋ
ଆଜ୍ଞା
ହୁଁ ଆଚ୍ଛା ମୋର ଯୋଉ ଟିକେ
ପଣା ଟା କୋଉ ଆମର ଆମ ଆମ ଓଡିଆରେ ପଣା ଟା କେବେ ହୁଏ ଦଖିଆ କହିଲ? କୋଉ ସଂକ୍ରାନ୍ତି?
ଏଟ ଏଟା ପଣା ସଂକ୍ରାନ୍ତି ପାଖାପାଖିରେ ହୁଏ ଯିଏ ଯେତେବେଳେ କରି ପିଇପାରିବ ମ।
କୋଉ ମାସରେ ପଡେ କୋ କୋ କୋ କୋଉ ମାସରେ ପଡେ ଦେଖିବା କହିଲ?
ସେଇଟା ଏପ୍ରିଲ ମାସରେ ପଡେ ଏପ୍ରିଲ ଚଉଦ ତେର ଆଡକୁ ପେଡେ।
ଜୟ ସାରିଲନି ନାଇଁ ହୁଁ
କଣ ଟା
ଯାଇସାରିଲାଣି ଆମର ପଣା ସଂକ୍ରାନ୍ତି ଯାଇସାରିଲାଣି ଗାଁ ରେ ଯଜ୍ଞ ହୁଏ ଆମର।
ଆଚ୍ଛା ଯାଇ ସାରିଲାଣି।
କୁହନ୍ତୁ।
ଆଉ ପଣା ବନେଇବା ଶିଖିଲେ ଶିଖିଲେ ନା।
ଆଜ୍ଞା ଆଜ୍ଞା ମୁଁ ଟଙ୍କ ତୋରାଣୀ ବନେଇବା ଶିଖିଛି ଆପଣ ଯଦି କହିବ ମୁଁ ଟଙ୍କ ତୋରାଣୀ ବି ଆପଣଙ୍କୁ ଶିଖେଇଦେବି। ସେଇଟା ବହୁତ ଟେଷ୍ଟ ହେଇଥାଏ ଆଉ ହେଲ୍ଦି ବି ମାନେ
ନାଇଁ ନାଇଁ ସେ ତ ସେ ପଣା ଟା ଯୋଉ ବନେଇଥିଲ ସେଇଭଳିଆ ପଣା ଆଉଥରେ କରିବା। କିନ୍ତୁ ସେ ଯୋଉ ଇଏ ଯୋଉ ଆମ ଯୋଉ ପୋଦିନା ପ
ନାଇଁ ନାଇଁ ମୁଁ ଆପଣଙ୍କୁ ଆଉ କହ ଆଉ ଆଉ ଆପଣଙ୍କୁ କଷ୍ଟ ଦେବିନି ଆପଣଙ୍କ ରାଗ ବହୁତ ପକେଇଦେବି। ପ୍ଲିଜ଼ କ୍ଷମା କରିବେ ଆଉ ସେ ସବୁ କେବେ ହବନି ମୁଁ ଆପଣଙ୍କୁ ଏଥର ଟେଷ୍ଟ ଟେଷ୍ଟ ସ୍ଵାଦିଷ୍ଟ ଯାହାବି ବନେଇବି ସ୍ଵାଦିଷ୍ଟ ସ୍ଵାଦିଷ୍ଟ।
ଆଚ୍ଛା
ଆଜ୍ଞା
ହଁ ଫାଷ୍ଟ ଯୋଉ ପତ୍ର ଟା ଯୋଉ ଇ ଅଧିକା ହେଇଯାଇଥିଲା
ପୋଦିନା ଟା ଅଧିକ ମୁଁ ଜାଣି ପାରିଲିନି ଫାଷ୍ଟ ଟାଇମ ବନେଇଥିଲି ତ ନାଇଁ କମା କମି ନାଇଁ ମୁଁ ଆ ଆପଣଙ୍କୁ ଆଉ ସେ ଅଲଗା ଟାଇପର କରିକି ଦେବି।
ତା ତା ପୂର୍ବ ଥର ଯୋଉ ପଣାଟି ହେଇଥିଲା ସେ ଯୋଉ ଶୁଖିଲା ପତ୍ର ହେଇଥିଲା ବୋଲି ସେଥି ଯୋଗୁ ଆପଣ ଆଉ ଟିକେ ଅଧିକା ଦେଲେ ଟିକେ କରିଦେଲି।
ଯାହା ବିି ହେଇଥିଲା ଆପଣଙ୍କ ପାଇଁ ହେଇଥିଲା ଆପଣ ରାଗ ଛିଡେଇଲେ କହିଲେ ଭଲ ଲାଗୁନି ବୋଲିି ମୁଁ ଟିକେ ରାଗିକି ଯାଇକି
ହଁ ହଁ ଆଉ ତାପରେ ମତେ ତାପରେ ମତେ ଭୋକ ବି କଲା ସେଇଟା ଗୋଟା କି ମିଠା ଭୋଗ ଦେଲେ ତାକୁ ମୁଁ ଖାଇଦେଲି ପୁଳାଏ ଖଣ୍ଟେ।
ଆଚ୍ଛା ହଁ।
ହୁଁ ସେଟା ଯୋଉ ମିଠା ପୋକ ଖାଇବା ଦ୍ୱାରା ସେଟା ଟିକେ ଜଲଦି ଜଲଦି ଧଇ ଧରିଲା ସେଟା ବି ଗୋଟେ ରହିଲା ଗଣ୍ଡା ଜିନିଷ। ଭ
ଆ
ଆଉ ଆମେ ଅଲଗା ଆମ ଆଉ ଏବେ ତ ମୋର ଟିକେ କାମ ଅଛି ମୋର
ଆମର ଏବେ ସଞ୍ଜ ଦିଆ ଟାଇମ ହେଇଗଲାଣି ବୋଧେ ହଁ ଆପଣ ବେ ପ୍ରାର୍ଥନା ପ୍ରାର୍ଥନା କରନ୍ତିନି ପାଠ ପଢାରେ ବ୍ୟସ୍ତ ରହୁ ଥିବେ ସେମାନେ ପ୍ରାର୍ଥନା ପ୍ରାର୍ଥନା କରନ୍ତି।
ନା ମୁଁ ପାର୍ଥନା ପଥନା କରେନା।
ଆଚ୍ଛା ହଉ ଠିକ ଅଛି ଟାଇମ ପାଇଲେ ଟିକେ ପ୍ରାର୍ଥନା କରିବି ମୁଁ ବି ଯାଉଛି ଟିକେ ପ୍ରାର୍ଥନା କରିଦବି ଠିକ ଅଛି।
ମୁଁ ଆଉ ଯେତେବେଳେ ଫୋନ ଲଗେଇବି କହିବି ମତେ ଢଙ୍କ ତୋରାଣୀ ଇଏଟା କହିବେ ଆଉ।
ଆଜ୍ଞା ଆଜ୍ଞା ହଉ ତାହେଲେ ମୁଁ ରଖୁଛି।
ନାଇଁ ନାଇଁ ଆପଣ ରଖିବେନି ମତେ ରଖିବାକୁ ପଡିବ ହାଲୋ
ଆଚ୍ଛା ହଉ ଠିକ ଅଛି ଆଉ ଆପଣ ରଖନ୍ତୁ ଆଉ।
ହଉ ହଉ।